ହ୍ୟାଲୋ!
ହଁ, ହ୍ୟାଲୋ!
ଆଉ କଣ କରୁଛ?
ଏଇ ଥିଲି ଆଉ।
ଆଉ ଘର କୋଉଠି ଆପଣଙ୍କ ହଁ ମୋ ଘର ବାଲେଶ୍ଵର, ଆପଣଙ୍କର?
ଆମର ଏପଟେ ଭୁବନେଶ୍ଵରରେ ରହୁଛୁ ନୟାଗଡ଼।
ଆ ଭୁବନେଶ୍ଵର କଣ ହଜବେଣ୍ଟ୍ ଅ ସର୍ଭିସ କରୁଛନ୍ତି ବୋଧେ ନାଇ କି? ଆଚ୍ଛା ଆଚ୍ଛା ନା ଆମ ଘର ବାଲେଶ୍ଵରରୁୁ ଯୋଉ ଦିଘା ଶୁଣିଥିବ ନା। ହଁ ଦିଘା ଠୁ ଆମ ଘର କୋଡିଏ କିଲୋମିଟର ଡିଷ୍ଟାନ୍ସ ଅଛି ଆଉ।
ହୁଁ ହୁଁ।
ହୁଁ ଆଉ ଆପଣଙ୍କର ପୁଅ ଝିଅ କେତେ ଜଣ?
ମୋର ଗୋଟିଏ ଝିଅ।
ଆଛା ବହୁତ ଭାଗ୍ୟବାନ ବୋଧେ ତାହେଲେ। ଆମର ତ ଝିଅ ନାହିଁ ମୁଁ କହିଲି ବହୁତ ଭାଗ୍ୟ। ଗ୍ୟବାନ୍ ଆମର ତ ଝିଅ ନାହିଁ ଆଉ ମୋର ଦିଟା ପୁଅ। କୁହନ୍ତିନି କି ଝିଅ ରହିଲେ ମା ର ଦୁଃଖ ଯାଏ ସତରେ ମା ର ଦୁଃଖ ଦୁଃଖ ହିଁ ଯାଏ ଝିଅ ରହିଲେ।
ହୁଁ।
ଆମର ତ ନା ମୋ ଯାର ଝିଅ ଅଛି ନା ମୋର ଅଛି।
ହଁ।
ହୁଁ। ଯା ମୋ ଭାଇ ର ଗୋଟେ ଝିଅ ହେଇଛି ଗେଲିଟା ହେଇଛି। ହଁ ହଁ ମୋ ଆମ ସ୍ଵାମୀର ଦି ଭାଇ ମୋ ସାନ ଆଉ ମୋର ଦେଢଶୁର ଅଛନ୍ତି, ଆଉ।
ହଁ ମାନେ ଯୌଥ ପରିବାର ଆଉ ଶାଶୁ ଶ୍ୱଶୁର ଯା ଦେଢ଼ଶୁର। ପୁତୁରା ଆମ ଫ୍ୟା ପରିବାର ହଉଛି ଚାରି ଜଣ। ଏମତି ଆଉ।
ଓହୋ।
ଆଉ ଆପଣଙ୍କ ସ୍ଵାମୀ କଣ କରନ୍ତି?
ଏ ସେ ଅଛନ୍ତି ଡିଲେଡ଼ିସୋଲାର କମ୍ପାନୀରେ।
ଆ କୋ-କୋଉଥିରେ କୋଉଥିରେ?
ଏ ଡ଼ିଲେ ସୋଲାର ସୋଲାର କମ୍ପାନୀ।
ଆଚ୍ଛା ଆଚ୍ଛା ହଁ ହଁ ହଁ। ଭୁବନେଶ୍ଵର ଠୁ ନୟାଗୁଡ କେଟେ କେତେ କିଲୋମିଟର ଡିଷ୍ଟାନ୍ସ କି?
ନୟୟାଗଡ଼ ଭନେଶ୍ୱର ଯାହେଲେ ଆଉ ଶହେ ଖଣ୍ଡେ କିଲୋମିଟର ଶହେ କିଲୋମିଟର ହବ।
ଆଚ୍ଛା ଆଚ୍ଛା। ହଁ ଆମର ବାଲେଶ୍ଵର ଟାଉନ ଯେତିକି ହବ ଆମ ଘରଠୁ ବାଲେଶ୍ ଥର ଆମେ ଡ଼ିସ ଯାଉଛି ଆମର ବାଲେଶ୍ୱର ପୁରା ଶହେ କିଲୋମିଟର।
କୁଉଠୁ?
ମାନେ ଆମ ଘରଠୁ।
ଘରଠୁ ବାଲେଶ୍ଵର।
ନା ନାଇଁ ନାଇଁ ଆମର ଭୁବନେଶ୍ଵର ହବ ସାଢେ ତିନିଶହ କିଲୋମି
ହଁ ସେଇଆ।
ନା ନା ଆମର ବାଲେଶ୍ଵରଟା ଶହେ କିଲୋମିଟର ବାଲେଶ୍ଵର ଭୋଗରାଇ ଶୁଣିଥିବ।
ହୁଁ ଭବରାଇ ଜାଣିଛି।
ହୁଁ ମାନେ ଭଗରାଇରେ କିଏ ରିଲେଟିଭ ଅଛନ୍ତି କି?
ମୁଁ ଜାଣିନି ମୋ ହଜବେଣ୍ଡ ପରା ଅଛନ୍ତି ଟୋଟାଲ ଓଡିଶା ବୁଲୁଛନ୍ତି।
ହଁ ହଁ ହଁ ହଁ ହଁ ହଁ। ହଁ ହଁ ଭୋଗରାଇ ଆମ ଘର।
ଓଡିଶାର ସବୁ ଡିଷ୍ଟିକ। ଏ ସେଟା ଜାଣିଛି ଶୁଣିଲି ତାଙ୍କ ଠୁ ଆଉ ମୁଁ ଯାଇନି। ମୁଁ ବାଲେଶ୍ଵର ଯାଇଛି କ୍ଷୀରଚୋର ଗୋପିନାଥ ସେଠି ଇ କି ଯାଇଛି କିଅ ଆମର ଗୋଟେ ଅଛନ୍ତି ରିଲେଟିଭ ତ।
ଣାନ୍ତି
ଭୂଷେଣ୍ଡେଶ୍ଵର।
ହଁ ମାନେ ଏସିଆ ର ବୃହତମ ଲିଙ୍ଗ ହେଲା କି?
ହଁ ହଁ ହଁ।
ଆମର ଏଇଟା ଗୋଟେ ମାନେ ବହୁତ ବଡ ପର୍ଯ୍ୟଟନ ସ୍ଥଳୀ ହେଲା। ତା ତ ଦିଘାର ସି ବିଚ୍ ଅଛି। ହଁ ହଜବେଣ୍ଟ ଯଦି ଅଛନ୍ତି
ହଁ ସେ ଓଡିଶା ଟୋଟାଲ ଓଡିଶା ଟା ଦେ ହେଲି ଆଉ।
ହଁ ଆ
ସେଥିପାଇଁ ତ ସବୁ ଏରିଆ ବିଷୟରେ ଜାଣିଛି ମୁଁ ଯାଇନି। ହି ହିଁ ହିଁ ଯାଇଛି ଥର ଟେ କ୍ଷୀରଚୋରା ଗୋପୀନାଥ ଖାଲି ଦେଖିଛି ଆଉ। ଗୋଟେ ବାହାଘର ଥିଲା ତ। କଣ କହିଲେ?
ମୁଁ କହିଲି ଵାଲେ କି ହ୍ୟାଲୋ।
ହଁ କୁହନ୍ତୁ।
ଇମାମି ଜଗନ୍ନାଥ ମନ୍ଦିରି ଯଟା ବାଲେଶ୍ଵର ଆମର ଅଛି। ସେଇ ମାନେ ପଞ୍ଚୁ କ୍ଷୀରଚୋରା ଗୋପୀନାଥ ଦେଖିଲୁ ତାର ଅପୋଜିଟ ସାଇଡ୍ ଅଛି ଇମାମାମି ଜଗନ୍ନାଥ ମନ୍ଦିର ହେଲା କି। ସେ ବି ଭଲ ହୁଁ ହୁଁ ହୁଁ ସେଠି ବି ଭଲ ଦେଖିବା ପାଇଁ ମାନେ ଦର୍ଶନୀୟ ସ୍ଥାନ ଅଛି। ଅଛି ଯେ ଯାର ଯେ ଯାର ଏରିଆ ରେ ସବୁ ଦଶ ସ୍ଥାନ ଆଉ ଭୁବନେଶ୍ଵର କଣ କଣ ଅଛି କୁହ ମୁଁ କିଛି ଜାଗା ବା ଦେଖିଛି। ଆଉ ବି କିଛି ଜାଗା ଥିବ।
ଭୁବନେଶ୍ୱର ମନ୍ଦିର ମାଲିନି ଜାଣିଥିବେ ଭୋନଶ୍ୱର୍ ଆଉ
ହଁ ଯାଇଥିଲି ଆଗ ତେରଟା ବର୍ଷ ମୁଁ ଭାଣିଜିୀ ରହୁଛି ନା । ତାପରେ ମୋ ଭଉଣୀର ତାର ସେ ପଟିଆର ସେ ଭୁବନେଶ୍ଵର ପଟି ଟିଆରେ ରହୁଛି ହେଲା ।
ଏ ହଁ ହଁ।
ସିଏ ପଟିଆରେ ଯେ ରହୁଛି ତା ପାଖକୁ ଅବସ୍ୟ ଯାଇଥିଲି ହେଲେ ଯାଇଥିଲି ମୋ ଭଉଣୀର ସାର୍ଟିଫିକେଟ ଭେରିଗି ଭେରିଫିକେସନ ପାଇଁ ଯାଇଥିଲି । ହେଲା କି ସେଇଠି ଯାଇକି ରାମେଶ୍ଵର ମନ୍ଦିରି ଆଉ ଯୋଉ ଆମର ଲିଙ୍ଗରାଜ ମନ୍ଦିର ପୁରୀ ଫୁରୀ ବୁଲି ବୁଲାକି ଆସିଥିଲୁ।
ହୁଁ ଭୁବନେଶ୍ୱର ଯିଏ ଆସିଏ ତ ପୁରି ବୁଲିକି ଯିବେ।
ହୁଁ।
ଭୁବନେଶ୍ୱର ଯାହାର ଥିବେ ସେ ପୁରୀ ଭୁବନେଶ୍ଵର କୋଣାର୍କ
ହଁ ହଁ ହଁ ହଁ ହଁ ହଁ । ନାଇଁ କୋଣାର୍କ ଯାଇନଥିଲୁ କାମ ଥିଲା ହଁ ।
ମୁଁ ଏବେ ଯାଇଥିଲୁ ଇଏ ଆମର ଏଇ ଖରା ଛୁଟିରେ ତ ଆମେ ଦିଥର ପୁରି ଯାଇକି ଆସିଲୁଣି ହେରି ଆଉ।
ହୁଁ ହୁଁ। ନାଇଁ ଆମେ ଆଉ ଯାଇପାରୁନୁ ମୋ ସ୍ଵାମୀର ବିଜନେସ ଯୋଉ । ଡିଷ୍ଟ୍ରୁବ୍ୟୁଟର ଅଛନ୍ତି ନା ସେ ସମୟ ପାଆନ୍ତିନି ହେଲା କି । ଆଉ ଏବ ବର୍ଷ ଯୋଉ ଗରମ ମାନେ କୁଆଡୁ ଘରୁ ବାହାରିବା ପାଇଁ ବି ଇଚ୍ଛା ହେଲାନି ।
କଣ କରନ୍ତି କି ଆପଣଙ୍କ ସ୍ୱାମୀ?
ମୋ ସ୍ଵାମୀ ଯୋଉ ଡାବର ପ୍ରାଇମ କମ୍ପାନୀ ଶୁଣିଥିବେ
ହଁ ଡାବର କମ୍ପାନୀ।
ହୁଁ ସେଥିରେ ସେ ଡିଷ୍ଟ୍ରିବ୍ୟୁଟର ଅଛନ୍ତି ଆମ ବ୍ଲକର ଭୋଗରାଇ ବ୍ଲକ ସାରା ସେ ଦିଅନ୍ତି ହେଲା।
ଓହୋ ହୋ ପ୍ରାଇମର ଆଉ ଡାବରର।
ହଁ ନା ଅଛି ହଁ ଭଲ କମ୍ପାନୀ ଦିଟା ନାଁ କହିଲି ନା ଆହୁରି ଢେର ସାରା କମ ଛି ମୁଁ ଦିଟା ହିଁ ଜଣାଶୁଣା କମ୍ପାନୀ ହଁ କହିଲି ଯୋଉ ଆମର ଗୋବର୍ଦ୍ଧନି ଘିଅ ସେଟା ଶୁଣିଥିବେ ସେଟାରେ ଅଛନ୍ତି ଆଉ ଯୋଉ ମାନେ ଖାଆନ୍ତିନି କି ଏ ବୋଟ ର ଆମର ପିଡିଏଚର୍।
ହଁ ହଁ ସେଇ ହଁ।
ସେଇଟା ଅଛି ଆ ଚାହା ବହୁତ ସାରା ଅଛି ଏତିକି ମୁଁ କହିନି ଆଉ ବହୁତ ସାରା ବିବିଡି ଅଛି ହଁ ହଁ ହଁ ହଁ। ହୁଁ ଆଉ ଏତିକି ମତେ ଖୁସି ଲାଗିଲେ ଡିଷ୍ଟ୍ରିବ୍ୟୁଟର ହେଲେ ଘର ପାଖରେ । ମାନେ ଆମେ ଯେଓ ଛୁ କୁଆଡେ ବାହାରକୁ ବି ଟେନସନ ନାଇଁ ହଜବେଣ୍ଡ ବାହାରେ ରହିବା ଆମକୁ ଗାଁରେ ପାଖରେ ଆମଘର ପାଖରେ ଗୋଟେ କିଲୋମିଟର ଡିଷ୍ଟାନ୍ସ ତାଙ୍କର ଅଫିସ ହଁ। ଆର ବର୍ଷ ଅସୁବିଧା ନାହିଁ ଯେତେବେଳେ ତାପରେ ମୋ ସ୍ଵାମୀ ପଇସା ରା ଏଟାରେ ଯାଇ ଦେଖ ପଇସା ଟା ବଡ କଥା ନୁହେଁ । ଆମର ଏଇଟା ହଉଛି ଯେହେତୁ ଡିଷ୍ଟ୍ରିବ୍ୟୁଟର ମାନେ ଭୋଗରାରେ ପାଂଶ ଛଅଶ ଦୋକାନୀ । ହେଲା କି ମେଡିସିନ ଦୋକାନୀ ଯୋଉ ହଁ ହଁ ହଁ। ହଁ। ସେଉଡା ନହେଲେ ସେମାନେ ନେବେ ସେମାନଙ୍କୁ ତ ଦବା ପାଇଁ ପଡିବ ନାଉ କମ୍ପାନୀ ତ ଚିହ୍ନି ନାହିଁ ନା। କମ୍ପାନୀ କମ୍ପାନୀ ତ ଚିହ୍ନି ନାହିଁ କ ହଁ ହଁ। ହଁ ହଁ ହଁ। ମୋ ଭାଇର ଅଛି ଭାରତର ଡିଷ୍ଟ୍ରିବ୍ୟୁଟର ଭାରତ ମସଲା। ଆଙ୍କର ପ୍ରାଇମ ଆଉ।
ପ୍ରାଇମି ଆଉ।
ହଁ।
ଉୁଁ ହୁଁ।
ଆମର ବର୍ଷକୁ ପୁରୀ ଟୁର ଥାଏ ହେଲା।
ହଁ ବିଜନେସଙ୍କର କଣ ଅଛି ବିଜନେସ ବନ୍ଦ କରିଦେଲେ ଚାଲଲେ।
ନାଇଁ ନାଇଁ ଚାକିରିର ମୁଁ କହିବି ଚାକିରିର ଭଲ ଦେଖ ଚାକିରି ଏମତି ରବାରଟା ଛୁଟିଟେ ପାଇଲ ବାକି ଡି ଡିଷ୍ଟ୍ରୁବୁଟେଡ ଫ ରେ ତାଙ୍କର ଛୁଟି ନାହିଁ ଯେ ତାଙ୍କର ଆମର ଦିଟା ତିନିଟା ପିଲା ଅଛନ୍ତି ହେଲା ଆମର ରବିବାର ବି ଛୁ ମିିଳେନି କାରଣ ଦେଖ ସୋମବାର ଠୁ ଶୁକ୍ରବାର ଆମର ମାନେ ଆମର ମାର୍କେଟ କଲେକସନ ରହିଲା ମାଲ ଶନିବାର ରବିବାର ମାଲ ଦେଷ୍ଟରାଜ ହେଲା। ଆଉ କେତେବେଳେ ଛୁଟି ଦିଆଯିବ ଯେ ଛୁଆ ମାନେ ଛୁଟି ନେବେ। ଅଥଚ ସେତେବେଳେ ସେମାନଙ୍କର ଅସୁବିଧା ସୁବିଧାରେ ସେମାନେ ଛୁଟି ନେଲେ ଦିଆଯାଏ। ତ ମୋ ସ୍ଵାମୀ କେଣେ ଯାଇପାରନ୍ତିନି ଏଇ ସବୁ ଅସୁବିଧାରେ ଆଉ। ଯଦି ଗୋଟେ ଦି ତିନି ଦିନ ଦୋକାନ ବନ୍ଦ କରିଦେଇକି ଯିବେ ତାଙ୍କ ଅଫିସ ନା ତ ମାଲ ଡେସ ବନ୍ଦ ହେଇଯିବ କି ମାର୍କେଟ କଲେକ୍ସନ ବାଗାର ଡେଲି ଆମର ପଚା ମ୍ୟାମ ପଇସା ପଚାଶ ଲକ୍ଷ କଲେକ୍ସନ ଟା ହଉଛି ନା ସେଇଟା ବନ୍ଦ ହେଇଯିବ।
ହଁ।
ହଁ। ଏମତି ଆଉ। ମୋ କଥା ଧଇଁ ସଇଁ ରୋଗ ଲାଗୁନି?
ନାଇଁ ତ କଣ କାମ କରୁଛନ୍ତି ବୋଧେ।
ହେଲା ମୁ ଝାଡୁ ମାରିଛି ଏନି କଥା ହେଇଯିବା ହେଲା।
ହଁ।
ମାନେ ମୁଁ ଧଇଁସଇଁ ଲାଗୁଛି କି ନା ନାଇଁ ପଚାରୁଛି।
ହଁ ଜଣା ପଡୁଛି ଗୋଟେ କଣ କାମ କଲା ଭଳିଆ।
ହଁ ହଁ ସେଇଟା ପଚାରିଲି। କାମ କଲେ ଦେଖ ଏମିତି ବସିକି କଥା ହଉଥିବ ପୁରା ଅ ପୁରା ବଢିଆ ସେ ଶୁଭୁଥିବ। ହ।
ମୁଁ ସେମିତି କାମ କରିକି କାମ କଲା ବେଳେ କା କଥା ହେଇଯାଏ। ଆମେ ଜାଣିଛନ୍ତି ତ। ଆମେ ସେଇ ଲୋକ ସେଇଆ ଆମେ ସବୁ କାମ କିରିଲା ହିଁ ବେଳେ କଥା କଥା ହେବା ଆମକୁ ସମୟ ନହିଁ ଆମେ କଥା କଥାବାର୍ତ୍ତା ମାନେ ସମୟ ବାହାର କରିକି କଥା ହବା।
ବାସ୍ ବାସ୍ କଥା ହଉଛି ମୁଁ ରୁଷେଇ କରିବା ଟାଇମ ର କଥା ହେଇଯାଏ ଏଇ ଏଇ ଖାଇକି ଟିକେ ଶୋଇବା ପାଇଁ ଆସିଥିଲି ସେତେବେଳେ ଟିକେ ଫ୍ରି ଥିଲି କଥା ହେଇଗଲି ତାପରେ ଭଉଣୀ କଥା ହେଲା ତାପରେ ତମେ କଲ୍ କରିଥିଲ କଥା ମତେ ଏମିତି ହିଁ ଭଲ ଲାଗେ ଦେଖ କାମ ବି କଥା ହେବା ଟାଇମ ର କାମ ବି କେତେବେଳେ ସରିଯାଏ ଜଣା ପଡେନି ମାନେ ମୁଁ ଏତେ ଗୁଡେ ଘର ଦୁଆର ଅଧା ଉପରକୁ ଝଟେଇ ସାରିଲିଣି ମତେ ଜଣାପଡୁନି।
କଥା ହେଇକି କାମ କଲେ ବି କାମ ଟା ଜଣା ପଡେନି। ମୋଝିଅ ତୃତୀୟରେ ପଢୁଛି ଶିଶୁ ମନ୍ଦିରରେ ପଢୁଛି ଆଉ।
ଓହୋ ହଁ ହଁ। ମୋର ତ ବଡ ପୁଅ ଏଇଟରେ ପଡିଲାନି ଆଉ ସାନ ପୁଅ ଥ୍ରୀ ରେ।
ହଁ
ହୁଁ।
ମ୍ୟାରେଜ ଶୀଘ୍ର ହେଇଥିବ ଆଉ।
ମ୍ୟାରେଜ ଶୀଘ୍ର ମାନେ ମୋର ଦୁଇହଜାର ଦଶରେ ମ୍ୟାରେଜ୍ ହେଇଛି ମୋର ଗ୍ରାଜୁଏ ସନ ସରିଲା ଦୁଇ ହଜାର ଦଶରେ।
ହଁ ହେଲା ଆପଣ ଅସ୍ତ ମୋ ଝିଅ ମୋର ଦିଇ ହଜାର ଚଉଦ ମସିହାରେ ହେଇଥିଲା ଆଉ।
କିଏ ଝିଅ
ମୁ ନାଇ ମୋର ମ୍ୟାରେଜ ବାଗର
ତେର ହଁ ହଁ ହଁ ମୁଁ ମା ମୁଁ ଦେଇଥିନି ହଁ ଗ୍ରାଜୁଏସନ ପ ତାପରେ ମ୍ୟାରେଜ ହେଇଗଲା ଆଉ।
ଗ୍ରାଜୁଏସନରେ କେବେ ଦେଇଥିଲେ?
ଦୁଇ ହଜାର ଦଶ।
ହ ହ ହଁ
ହୁଁ
ହୁଁ ହୁଁ
ଗ୍ରାଜୁଏସନ ଟା ଦେଲା ପରେ କେତେବେଳେ ବର ଠିକ ହେଇଗଲା ଆଉ ଲୋକ କହ ଯାହା ହାଣ୍ଡିରେ ଚାଉଳ ଦେଇଥିବ ସେ ପହଞ୍ଚିଯିବେ କଥାରେ କୁହନ୍ତି ସେମିତି ହେଇଗଲା ବାହାଘର ବି ହେଇଗଲା। ତାପରେ ତେରରେ ମୋ ବଡ ପୁଅ ହେଲା। କଣ ପୁଅ ପୁଅ ହେଲା ପରେ ବି ମୁଁ ପଢା ଜାରି ରଖିଥିଲି ହେଲାକି ଟିକେ ମୋର ବିଡିର ଗଣ୍ଡଗୋଳ ହେଲା ଆଉ ପଢି ପାରିଲିନି। ଓଟିଟି ପରୀକ୍ଷା ସବୁ ଦିଆ ଦେଇଥିଲି। ବିଡି ପଢିବାର ଟିକେ ଗଣ୍ଡଗୋଳ ହେଲା ମୁଁ ମନା କ କରିଦେଲି ନାଇଁ ଆଉ ପଢି ପାରିବିନି। ମୋ ପୁଅ ବଡ ପୁଅ ଟା ଛୋଟ ହେଇଥିଲା ନାଁ। ତାକୁ ଧରିକି ମତେ ପାଠ ପଢିବା ପାଇଁ ଭାରି ଅସୁବିଧା ହେଲା ନା। ଆଛା ଠିକ ଅଛି ଠିକ ଅଛି।
ହଁ ହଁ।
ଉ।